ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ,
କଣ କରୁଛ?
ମୁଁ ବସିଚିବା ବାହାରୁଛି ଯିବୁ ବୋଲି
ତମ ସାଉଣ୍ଡଟା କଣ ଶୁଭୁନି ଭଲ୍ୟୁମ୍ ଟା ଟିକେ ଜୋରରେ ଧରିଦେଲ।
ତମର ତମର ଟୋଟାଲ ଶୁଭୁନି।
ଉ ମୋ କଥା ଶୁବିଲା ଏବେ?
ହଁ ଏବେ ସୁୁବିଲା।
କେତେବେଳେ ବସ୍ ଅଛି?
ବସ୍ ଅଛି ଦଶଟା ପଇଁଚାଳିଶ।
କଣ ଖାଇଲଣି ନା ନାଇଁ?
ହଁ ଖାଇଲୁ ଭାତ ଡାଲି ଆଳୁ ଭରତା ପାମ୍ପଡ଼ ଖାଇଲୁ। ମାମୁଁ ବି ଆସିନାହାନ୍ତି ତ ଯାଇଛନ୍ତି ଆଣି।
ମାମୁଁ ଯିବେ?
ନା ନା ମାମୁ ଯିବେ ରବିବାରେ ଆଜି ଯିବେନି।
ତାଙ୍କ ବାହାଘର କେବେ?
ବାହାଘର ଅଛି ଜୁଲାଇ ଏକ ରେ।
ଏଇ ଯୋଉ ଭାଇ ପାଇଲେ ୟୁରିିଙ୍ଗ ଗୁରିଆ?
ହଁଁ ପାଇି ଲେପା, ଗୋଟେ ଅଛି,
ହ ପାଗଳ।
ହୁଁ।
ପହଞ୍ଚିଲା ବେଳକୁ କାଲି ସକାଳ ହବ। ନା ମୁଁ ଶୋଇନି ଏଇ କଥା ହଉଛି ଶୋଇନି ମୁଁ। ଝିଅଟାକୁ ଶୁଆଉଥିଲି ଆଉ ଟିକେ ଗଲେ ଶୋଇବି ଆ,, ମୋ ପେଟଟା ତ ଦୁଇ ଦିନ ହେଲା ବିନ୍ଧୁଛି ଯାହା ଖାଇଲା ବେଳକୁ ମୋତେ ଚିନ୍ତା ହେଲାଣି।
ଫରେ ତମର ନା ଝିଅର?
କି?
କିଣେ କଣ ହେଇଛି ଯାହା ଖାଇଲା ବେଳକୁ ଖାଲି ବିନ୍ଧୁଛି?
ବାନ୍ତି ଫାନ୍ତି ହେଉନି?
ନାଇଁ ବାନ୍ତି ହଉନି ବିନ୍ଧୁଛି ପୁରା ଟାଣ ହେଇଯାଉଛି ପେଟ ଟା ପୁରା। ମୁ କହିଲେ ଆଉ ଦୁଇ ଦୀନ ଖଣ୍ଡେ ଅପେକ୍ଷା କରେ ନହିଲେ ଯାଇକି ଦେଖେ ହଁ କେବଳ ଖାଇଲେ ହିଁ ହଉଛି।
କେମିତି,
କେଆଣି କିଛି ନଥିଲା ସେଇଠୁ ସେ ମେଡିକାଲ ଯାଇଥିଲି ମୁଣ୍ଡ ଦେଖିବା ଲାଗି ସେ ମୁଣ୍ଡ ଦେଖିଲା ପରେ ମେଡ଼ିସିନ ଦେଇଥିଲା ଔଷଧ ଦେଲା କହିଲା ପନ୍ଦର ଦୀନ ଖା ତାପରେ ଆସିବୁ।
ହୁଁ,
ସେ ମେଡ଼ିସିନ୍ ଖାଇଲା ବେଳକୁ ଖାଲି ନିଦ ଲାଗୁଛି ମୋତେ। ହେଲା ମୁଁ ଶୋଇପଡୁଛି ଉଠିକି ଖାଇ ଦେଇେଇଛି ଯେତେବେଳେ ସେଦିନସେଇଠୁ ବିରିୟାନୀ ଘରେ ହେଇଥିଲା ମୁଁ ତାକୁ ଖାଇ ଦେଇଛି ତାପରେ ତାପର ଦୀନଠୁ ତ ଯାହା ଖାଉଛି ଖାଲି ପେଟ ଖାଲି ପିନ୍ଧୁଛି ଆଉ
ଓହୋ ଖାଇଲେ ବିନ୍ଧୁଛି ଆ ମେଡିକାଲ ଦେଖେଇଲନି?
ଆ ସେ କହିଲେ ଆଉ ଦୁଇ ଦିନ ରୁହ ନହେଲେ ତାପରେ ଯାଇଦେଖେବି ମେଡ଼ିକାଲ କଣ ହେଉଛି କି ମୁଁ କହିଲି ଖାଏ ମେଡ଼ିସିନ ଫେଡ଼ିସିନ ଜିରା ଫିରା ଖାଇଥିଲି ପେଟ ଟିକେ କମିଗଲାକି କମିଛି ପୁଣି ଅଛି ଅଛି ବିନ୍ଧୁଛି। ଆ ରାତ
ଫୁଲିକି ରହୁଛି ପେଟ।
ହଁ ବା ଫୁଲିକି ପୁରା ଟାଣ ହେଇକି ରହୁଛି ଆଉ ଦୁଇ ଦିନ ଖାଇ ନାହାନ୍ତି କିଛିବି। ଯିବି ମେଡ଼ିକାଲ ନହେଲେ।
ଓ ଏମିତି ଯଦି ହେଇଥିବ ଆମ୍ବ ତାହେଲେ ଧରିଥିବ ତମେ ତ କହୁଛ ଖାଇଲେ ହଉଛି।
ଆ ସେଇଆ ହେଇଥିବ ବୋଧେ।
ହଁ ଆମ୍ୱେ ଆମ୍ୱେ ଧରିଥିବ ବୋଧେ।
ପାଏଲ ଯିବ ତମ ସହିତ।
ହଁ ପାଏଲ ଯାଉଛି ବା ପାଏଲ ମୁଁ ମାଇଁ।
ତାଙ୍କର କୋଉଠି ତାଙ୍କ ଗାଁରେ ବାହାଘର ନା ତାଙ୍କ ଗାଁରେ ବାହାଘର ଯେଉଁଠି ତାଙ୍କ ଘର?
ନା ନା ବାହାଘର ହବ ଯଉ ଏଇଠି ବ୍ରହ୍ମପୁରରେ।
ହୁଁ।
ବାହାଘର ସଇଲେ ତାଙ୍କ ଗାଁ କୁ ଯିବେ।
ଆଉ ସେ ଝିଅ ଘରେ ବାହାଘର ହବ?
ନା ନା ଝିଅ ଘର ହବନି ବର
ଆଉ ସେଠି ବରହମପୁରରେ ତାଙ୍କର ଘର ଅଛି ନା କଉଠି?
ହଁ ତାଙ୍କ ଯୋଉ ଭାଉଛି ଯୋଉ ଭାଉଜ କୋ ପୁରୀରେ ଆମ ସାନ ଭଉଣୀ ଅଛନ୍ତି।
ଓ ସାନ ଭଉଣୀ ଘରେ ବାହାଘର ହବ।
ହଁ ସେଇଠି ସେ ନେଇଚନ୍ତି କଲ୍ୟାଣ ମଣ୍ଡପ।
ହଁ ହଁ ହଁ।
କଲ୍ୟାଣୀ ମଣ୍ଡପ ରେ ବାହାଘର ହବ ତାଙ୍କ ଘରେ ସବୁ ରହିବେ ଆଉ। ତାପରେ ବାହାଘର ସଇଲେ ପରେ ଯିବେ ଘ ଗାଁ କୁ ଆଉ। ଜିଏ ବନ୍ଧୁ ବାନ୍ଧବ ଆସିବେ ସେ ପଳେବ ଗାଁ କୁ ଯିବେ ଯୋଉ ପୁରା ତାଙ୍କ ଘର ଯୋଉଠି କରିଚନ୍ତି ସେଇଠିକି ସବୁ ଯିବେ।
ଆଉ ଭୋଜି ଭାତ କୋଉଠି ଦେବେ?
ମଝିରେ ସେ କଲ୍ୟାଣି ମଣ୍ଡପ ସେ ବୁ ଦେବେ ତାଙ୍କ ଭଉଣୀ ଯୋଉଠି ଅଛନ୍ତି।
ହଁ ହଁ ସେ ବାହାଘର ଦିନ ଦେଇଦେବେ ଭୋଜି ନା?
ହଁ ତାଙ୍କର ସେ ଗୋଟେ ଦିନ ଭୋଜି ବାହାଘର ସେଇ ଗୋଟେ ଦିନ ବୁଧବାର ଦିନ।
ଓ ହୋ ଏମିତି କି ଆଉ ସ୍ନେହାଘର କେହି ଯିବେନି?
କେଜାଣି ସ୍ନେ ସେମାନେ ଯିବେ କି ନାହିଁ ମତେ ଲାଗୁନି।
ଉ ହୁଁ।
ବୋଧେ ସାନ ମାମୁଁ ଯିବେ ବୋଲି ତ କହୁଥିଲେ।
ଆଉଁ ବେଭାର ପଠେଇବନି କି?
କିଏ କହିଲ?
ଏ ଯୋଉ ମହତ ପଠାନ୍ତି ପଠେଇବେନି କି?
କେଜାଣି। ମତେ ଲାଗୁନି ସାନ ମାମୁଁ ତ ହେଦିନ ସାନ ମାଇଁ ମତେ କହୁଥିଲେ ଝିଆଲୋ ଆମେ କାଇଁ ଯିବୁ ହେରା ବେକା ହେରା ହେମିତି କହୁଥିଲି ମନା କରୁଥିଲେ ମତେ। ଦେଖିଆ ସାନ ମାମୁଁ ବୋଧେ ଯାଇପାରନ୍ତି।
ସେଇୟା ହବ ବୋଧେ ମାମୁଁ ବୋଧେ ଯାଇଁ ପଇସା ଦେଇ ଦେଇ ପଳେଇ ଆସିବେ ଆଉ।
ହଁ ହେଇଥିବ ସେତ କହୁଥିଲେ ମତେ ଲିଟି ମାଈ। କହିଲେ ମୁଁ ରିଙ୍କୁ କୁ ଫୋନ କରିବି ଆଉ କହିବି କାର୍ ଟା ନେଇକି ଯିବ ଆ ତା ଅଇତ ପଳେଇବୁ ତା ପରେ ପଳେଇ ଆସିବୁ କାର ସେ ନେଇକି ଯିବେ ପୁଣି ଧରିକି ଆସିବେ ଆଉ।
ପାଖରେ କୋଠି ଯିବ ତ ବରମପୁରୁ କମ ବାଟ ହେଲାନି।
ପାଞ୍ଚ ଛଅ ହଜାର ଟଙ୍କା ଦେଇକି ଯିବ। ତମକୁ ପୁଣି କହୁଛନ୍ତି, ଆମକୁ ନେଇକି ଯିବା ପୁଣି ସେଦିନ ପଳେଇବା। ସେ ମଣିଷ ନା କଣ ଚଲେଇ ଚଲେଇ ଯିବ ତିନିଶହ କିଲୋମିଟର ପୁଣି ଚଲେଇ ଚଲେଇ ଧରିକି ଆସିବ?
ତାପରେ ତ ତମ ଭାଇଜମା ରାଗନ୍ତିନି! ଗାଡି ଚଲେଇଲା ବେଳେ?
ନା, ସେ ଭାରି ଶାନ୍ତ ଛୁଆ ଟା।
ଆଉ କଉଁଠି ସମାଳି ପାରିବେନି ଆସି ବାହାର କରବେ ଏଠୁ! ଯିବେନି?
ହଁ ଯିବେ। ସେ ମା କୁ ଫୋନ୍ କରଥିଲେ। କଲେଜ୍ ଚାଲ ନାନୀ ଆମେ ଯାଉ ଯଉ ସେ ଫୋନ କରିଥିଲେ ତ, ବଡ ମାଇଁ ସମସ୍ତଙ୍କୁ ମା କହିଲା, ହଁ କରିଥିଲେ ନା ହଁ ସେଇପାଇଁ ମୁଁ ଯାଉ ଯାଉଛୁ, ସମସ୍ତେ ଗାଡି ତ ଯିବ ମୁଁ ସେଥିରେ ପଳଉଛି ଏମିତି କହୁଥିଲେ।
ଆ ତାଙ୍କର ଗାଡି ଅଛି ଅଙ୍କଲ ଯାଉଛନ୍ତି। ଆଉ ସେ
ହଁ, ତମ କଣ ପାଖରେ ବି? ଫୁଲବାଣୀ ତାଇ ପାଖରେ
ହଁ।
ପଳେଇବା ତାଙ୍କ ଇଚ୍ଛା ହେଲେ ବି ଆଉ କଉ ବନ୍ଧୁ ରହିବେ ତାଙ୍କର ପଳେଇଆଇବେ। ସାନଁ ବଉ ମେନ୍
ଆ ମାମା ମାମା ହେରି ଯିବେନି।
ନା ନା ମାମା ହେରିକା ଯାଇଛନ୍ତି ହେଣେ।
ଆସିନାହାନ୍ତି କି?
ନା ଆସିନାହାନ୍ତି ମୋତେ ମେସେଜ କଲା କଲା। ମୁଁ କହିଲି ତୁ ଯିବୁପା ବାହାଘରକୁ କହିଲା ନାଁ ମୁଁ ଯିବିନି ଆମେ ଏକରେ ଯିବୁ ଫାଷ୍ଟ କହିଲା ତିରିଶରେ ଯିବୁ। ମୁଁ କହିଲି ତାହେଲେ ଏକରେ ବାହାଘର କନେ ଯିବ ଆଉ। କହୁଚି ନା ନା ଆମେ ଏକରେ ଯିବୁ। ମୁୁ କିଲୋ ବାହାଘର କୁ ଆସିବୁନା। ନା ବାହାଘରକୁ ଯିବୁ ନି କିନା ମୋ ମମି ମନା କରୁଛନ୍ତି ଯିବୁନି।
ଶୀତଳ ଷଷ୍ଠି ଯାଇଥିଲ ଦେଖିହେଲାକି।
ହଁ ଶୀତଳ ଷଷ୍ଠୀ ଯାଇଥିଲୁ। ଫାଷ୍ଟ ରେ ମୁଁ ସାର ମୋତେ ଆଈ କହିଲା। କହିଲା ଆଲୋ ତୁ ଆସିବୁ ଆସିବୁ ତୋତେ ମୁଁ ଦେଖିମି ତୋ ଗୋଡରୁ ମୁଣ୍ଡ ପଯ୍ୟନ୍ତ ଭଲସେ ଏମ କହିବୁ ଦରିକି ପଳେଇଲେ ସାନ ମାମୁଁ ଘରକୁ। ସାନ ମାଇଁ କହିଲେ କଇଲେ ଝିଅ ତୋ ଶଶୀ ତ ଆମେ ଦେଖି ଯାଇପାରିବୁନି ଏବେଠୁ ସ ଆବ୍ ଭଲ ଲାଗୁନି କିଏ ଯିବ କହିଲେ। ହେଟୁ ମାମୁଁ ଆସିକି ପାଟିକଲେ। କହିଲେ କଣ ପାଇଁ ଯିବନି ଅଲବତ ଯିବ ସେ ଯାଇଛି ଛୁଆଟା ଆମେ ଯିବା। ହେଟୁ ତାଙ୍କ ମାନଙ୍କୁ ଧରିକି ଗଲେ। ତେଣୁ ତାଙ୍କର ହେଇ ଯାଇଥିଲେ ଭିଡତ ପ୍ରବଳ ପାଖ ଖରାକୁ ଏଣେ ଭିଡ।
ଦିନବେଳା ଦେଖିବୁ ସେୟା ହବ।
ଆମେ ଆସି ସାଇଲା ପରେ ତିନିଟା ରାତିରେ ଆସିଲୁ ବାପ କି ଦେଖିବାକୁ ମେଘୁଆ ପାଗ।
ହୁଁ ହୁଁ। ଆଉ ଯେଉଁ କଅନ୍ତ କହିଥିଲ କାଆକୁ ଏ ଏ ନା ଯେଉଁ ସେ କାମ ବିଷୟରେ କଇଥିଲ କାହାକୁ?
ହଁ ମୁଁ ଗୋଟେ ସାଙ୍ଗକୁ କଇଥିଲି।
ଉହୁଁ।
ଏପନ୍ତ ବୋଧେ ଫ୍ରି ନାଇଁ ଆଉ କହୁଚି ଫ୍ରି ହେବି ଫ୍ରି ହେବ କେମତି?
ଆହୁଁ ତମ ଗାଁରେ ପା କରୁଚନ୍ତି ପିଲା।
ଏଇ ମାଇ ଯୋଉ ଲେଡିସ ଜଣେ
ନା ପୁଅ ପିଲାଟା ଜଣେ କରୁଛି।
କେୟାଣୀ
ଵାପିନା ପୁଅ।
ଓହୋ କେୟାଣୀ ହେଇଥିବ ଜାନୀ
ହୁଁ ନା ମୋତେ କହୁଥିଲା କି ସେ କରୁଚି କୁଆଡ଼େ ସେ କାମ।
ଓହୋ କେୟାଣି ହେୟାଣୀ ମୁଁ ଯାନି।
ତା ପିଇସୀ ଗୋଟେ ନାହିଁ ରୋଡ଼ ସେପଟରେ। ତା ପିଇସୀ ଗୋଟେ ନାହିଁ ରୋଡ ସେପଟରେ।
କି କଇଲ?
ହଁ ଵାପ୍ ବାପିର ପୁଅ ନାଁ କଣ? ଆ ଆଶିଷ ନା ରାଜା କଣ ଗୋଟେ।
ପୁଅନା ସୁସ୍ଥନା ପୁଅ ନା ରାଜା।
ହଁ ଆସିିସ ର ପିଇସୀ ଗୋଟେ କିଏ ରୋଡ଼୍ ସେପଟେ ରହୁଚି ସିଏ କରୁଛି। ସେ ବୁଝାବୁଝି କରି ଆପାଇଁ କରିଦେଇଛି। ହେଇଥିବ ବୋଧେ ମୁଁ ଜାଣନି।
ଭାଇ କଉଥିଲା କଇଲା ସେ କୋଡିଏ ହଜାର କମୋଉଛି।
ଉଁ ନାଁ କହିଲା ଆଉ ସେ ତା ପିଇସୀ କିଏ। ତା ପିଇସୀ କିଏ କେଜାଣି ମୁଁ ଜାଣନି। ହୁଁ। ମୁନ୍ନ କହିଲା ଯେ କହିଲା ମୁଁ କହିଲି ସେ କୋହୁନି କଣ ପାଇଁ ମୁନ୍ନା କହିଲା କହନ୍ତାନି ଗାଁରେ ପିଲାଉରା ବେକାର ହେଇ ବୁଲୁଚନ୍ତି ଯାଇଙ୍କି କାମଫାମ କରନ୍ତେ। ହେଲା ଆଉ ଦେଖିଲା ବେଳକୁ ସେ ଜଣୋଉନି କାହାକୁ। ହୋଉ ନଜଣୋଉ କଣ କାହେଠଁ ଅଛି। ଗରମ ହୋଉଚି ସିଆଡେ?
ଏ ବୋପା କୁହନି ଗରମ ବୋଲି ଗରମ।
ଯାହା ହୋଉ ଆମ ଆଡେ ଏତେ ଗରମ ନାହିଁ।
ନାହିଁ।
ଏଇ ପାଞ୍ଚ ଛଅ ଦିନ ହେଲା ଗରମ ନାହିଁ। ଥଣ୍ଡା ପଡିଯାଇଚି ପୁରା।
ଗରମ ନାହିଁ ଏପଟେ ଅଛି ଥଣ୍ଡା ଟିକେ ଟିକେ ହୋଉଚି। ଏତେ ବି ଲାଗୁନି କୋହୁଥିଲା। କହିଲା ଗରମ ଅଛି ଯେ
ସେ ଯୋଉଠି ତମେ ରହୁନ କି ମାମୁଁ ମାମୁଁ ଘରୁ ସେମାନଙ୍କୁ ସେହି ଘର ମାନଙ୍କରେ ବେଶୀ ଗରମ ହୋଉ
ହଁ ଏଇଠି ବେଶୀ ଗରମ। ସାନ ମାମୁଁ କହିବେ ଏ ବିନା ଏସିରେ ବି ଥଣ୍ଡା ଲାଗୁଚି।
ହଁ ତ ଆମ ରୁମକୁୁ ଜାଉନ ଦେଖିବ ଭାଇ ଯୋଉଠି ରହୁଚନ୍ତି ସେଠି
ହଁ ପା ସେଠି ବି ଥଣ୍ଡା ଲାଗୁଚି। ମୁଁ ଯାଇଥିଲି ସେଠି ଥଣ୍ଡା ଲାଗୁଚି ଏଇଠି କଣ ଗରମ ଲାଗୁଚି?
ତୋ ବଡ ମାମୁଁଙ୍କ ରୁମଟା ବେଶୀ ଗରମ ଲାଗୁଥୁବ?
ହୁଁ ବଡମା କୋହୁଚି ମତେ ଦେ ମୁଁ କଥା ହେବି।
କିଏ?
ବଡମା ଚହରିଗଡ
ଓହୋ ଆଉ ଲଗେଇକି ପ୍ରଥମରୁ ଦେଇଦେଲେ କଥା ହବ ନା ଆଉ।
ହଁ ପା।
ସେଇଆ କର ଲଗେଇ ଦେଇଦିଅ ତ ପ୍ରଥମରୁ କହିବ ଲଗେଇକ ଦେଇଦିଅ କଥା ହବ। ବାହାର ସାଇଲଣି ନା ବାହାରି ନା?
ହଁ। ଆମେ ବାହାରି ସାରିଲୁଣି, ବାହାରି ସାରିଲୁଣି ମାମୁଁ ବାଥରୁମ୍ ଯାଇଚନ୍ତି। ଭାଇ ବି ଆସିନି କଣ ଏପର୍ଯ୍ୟନ୍ତ। ଆହୁରି ବି ଘଣ୍ଟେ ଅଛି। ନଅଟା ହେଇଚି ପା?
ଅ ନା ମ ଦଶଟା ହେଲାଣି।
ଦଶଟା ହେଲାଣି ତାହେଲେ ଭାଇ ଏଇନା ଆସିବ ଆସିଲେ ପଳେଇବୁ ଆଉ।
ଆଉତେ ହୋଉ ତମେ ଯାହା ବାହହାରିବ ମୁଁ ରଖୁଚି।
ହୋଉ ହୋଉ।
ହୁଁ।